ହ୍ୟାଲୋ।
ହେ କଣ କରୁଚ କଣ କରୁଚ?
ଏଇ ଆମ ବାଡିରେ କଦଳୀ ହେଲା ତ ସେଇ କଦଳୀଟା ପାଚି ଥିଲା ତାକୁ ଆସି ଖାଉଚି।
ଓହୋ ତମ ଆଡେ ଖରା କୋଉ
ଖରା ତ ଜୋରରେ ହୋଉଚି ଆଉ, ଆଉ ତମେ କଣ କରୁଚ?
ଓହୋ। ମୁଁ ଏଇ ଘରା ଭିତରେ ଶୋଇଚି। ଖରାପ କୁଆଡେ ବାହାରିବନିଁ କଣ
ହୁଁ ହୁଁ।
ଆଉ ଖରା କଣ କେମିତି କରିବ ରଜ ଫଜ ନା କୁଆଡେ ବୁଲାବୁଲି କଣ
ହୁଁ। ରଜକୁ ତ ଜିମଁ ଦେଖିବା ଭାବୁଛନ୍ତିି ମୋ ସାଙ୍ଗରେ ନେଇ ଅନେକ ଜଣ ଡାକୁଛନ୍ତି ତାଙ୍କ ଘରକୁୋ ମାଉସୀ ଟାକୁ ତାଙ୍କ ଘରକୁ ହୁି ଏମିତି କହୁଥିଲି ତା ମୁ
ହଁ।
ରଜ ତ ତମ ଗାଁରେ ରଜ ଭଲ ହୁଏନା?
ହଁ ହବ।
ହୁଁ। ଆଉ ତମେ କୋଆଡେ ରଜ ବୁଲା ବୁଲି ଯାଇଚ ହଁ ଆମ ଗାଁରେ ହୁଏ ରଜପତ ହୁଏ ଆଉ
ହଁ ନା ଯାଇନୁ ଦେଖିବା ଭାବୁଚୁ ଯି ମୁଁ ଏ ବର୍ଷ ଯଆ ତ ବୁଲି ଆଉ। ରଜ ତ ସବୁଠି ଏବେ ରଜ ଦୋଳି ଫୋଳି ପକଉଛନ୍ତି, ଭଲ ବି କରୁଛନ୍ତି ମାଇକି ଫାଇକି ବଜେଇକି ନା। ତମ ଆଡେ ସେମିତି କରନ୍ତି ନା କେ ଏମିତି କଣ?
ହଁ। ନା ଆମ ସେମିତି ରଜ କରିନି।
ଆଉ କେମିତି ହେଲା?
ଆମର ମାଇକ୍ ଫାଇକ୍ ବଜେ ସେମିତି ଡିଜେ, ଫିଜେ ବଜୁଅନ୍ତି, ଦୋଳି କିନ୍ତୁ ବୋହୁତ୍ ପଡ଼େ।
ଆଉ ଏଇ ଗୀତ, ଫିତ ନାଚ ଫାଚ ହୁଏ, ପୁଚି ଫୁଚୀ ଉଁ।
ହଁ ହଁ। ନାଇଁ ମୁଁ କହିଲି ଦୋଳି ତମର ତିଆରି କରି ପାରନ୍ତି?
ହଁ ଆମର ନିଜେ ଦୋଳି ତିଆରି କରନ୍ତି। ପକାନ୍ତି ଆ ବାହାରୁ ବି ଦୋଳି ଡାକନ୍ତି ଆ ଆଉ କଣ କହିଲ ଯୋଉ ଗୀ ତ ପିତ ପୁଚି ହଁ ପୁଚି, ପୁଚି ଖେଳ ହୁଏ। ପୁଚି ଖେଳ ସେଇ ଯୋଉ ବୋହୁତ୍ ବିଭିନ୍ନ ପ୍ରକାର ଖେଳ ଯୋଉ ଡ୍ୟାନ୍ସ ଫ୍ୟାନ୍ସ ନାଚ ଫାଚ ଏରା ସବୁ ଗୀତ କମ୍ପିଟିସନ ହୁଏ ସବୁ। ପ୍ରତିଯୋଗିତା। ସମସ୍ତ ଭିତରେ ପ୍ରତିଯୋଗିତା ହୁଏ। ସେଟା କରନ୍ତି ରାତି ବେଳକୁ। ତମେ ଆସୁନ କେବେ ଆମ ଆଡ଼େ ବୁଲିକି ଯିବ?
ହଁ। ହଁ।
ଆଉ ରଜ ହୁଏ ଭଲ। ଅଷ୍ଟମୀ ଭଲ ହୁଏ।
ହଁ ହଁ। ମାନେ ପାନ ଯୋଉ ପାନ ହଁ ଭଲ, ମିଠା ପାନ
କଣ? ପାନ ଫାନ ହଁ ପାନ ଫାନ ଖାଆନ୍ତି।
ମିଠା ଫିଠା, ହଁ ହଁ।
ମିଠା ଆମର ତ ବ-ଆମର ତ କରନ୍ତି ହେରା ହୁଁ, ପିଠା ଫିଠା ସବୁ କରନ୍ତି ଯୋଉ ଝିଅ ଝିଅଝିଆଣିକି ଦବା ପାଇଁ। ସମସ୍ତେ ଅନ୍ ଯୋଉ ପ- ପିଉସି, ପିଉସା ମାନେ ଦବା ପାଇଁ ଯୋଉ ପିଠା କରନ୍ତି ବୋହୁତ୍ ପ୍ରକାର ପିଠା ଫିଠା କରନ୍ତି, ତା ପୂର୍ବରୁ ରଜ ପୂର୍ବରୁ କରନ୍ତି ସମସ୍ତେ ଘରକୁ ଯାଆନ୍ତି। ଆଉ
ମା-କଣ ଆରିସା କାକରା
ହଁ ଏଇ ଆରିସା କାକରା ମଣ୍ଡା, ହୁଁ ହୁଁ। ପୋଡପିଠା ଆ ଆଉ ହେଲା, ହଁ।
କେମତି କଣ କର ପଡ଼
ଏ ପୋଡପିଠା କରନ୍ତି, ବୋଉ ହାରିଆ ଚୁଲିରେ। ଆମେ ତ ଗ୍ୟାସ୍ ସଛିବା ପଟରେ କିନ୍ତୁ ଗ୍ୟାସ୍ ରେ କରିନେ ଭଲ ଲାଗିବ ନା ସେ ଚୁଲିରେ କରିଲେ ଅଧିକ ଭଲ ଲାଗେ। ଆଉ ତତେ ବିରି ଚାଉଳ କୁ କେମତି, ହଁ। ମୁଁ ଶିଖିଚି ସେମିତି ଆଉ।
ଓହୋ। ତମ ବୋଉଙ୍କ କଥାରୁ ଶିଖିଛ?
ହୁଁ।
ଆଉ ତମ ଆଡେ ପୋଡପିଠା, ପୋଡପିଠା କରନ୍ତିନି କି?
ହଁ କରନ୍ତି ପୋଡ ପିଠା। ଆଉ କାକରା ଚିନି ଆରିସା ମାନେ ଗୁଡ ଆରିସା ସେରା ଜାଣିଛ ନା? କେମିତି କଣ?
ମାନେ ଚିିନି ଆରିସା କେମିତି କରା ଯାଏ ଜାଣିଛନା?
ଉଁ ଜାଣିନି ଚିନି ଆରିଷା କେମିତି କରନ୍ତି? ଗୁଡା ଆରିସା ବି ଜାଣିନି। ତମେ ଟିକେ କହିଦୋଉନ?
ଅହୋ। ଆ ମାନେ ଚିନି ହବ ଚାଉଳ ତିନି କିଲୋରେ ଚାଉଳ ମାଣେ ଦି ମାଣେ। ତା ଗ ମାନେ ପାଣି ଲାଗିବନି ସେ ଚୁନା କରାହେବ। ଚୁନା ହେଇସାରିଲା ପରେ ସେମିତି ଆଗେ ରାଗି ହେଇଥିଲା। ତାପ ଚାଉଳ ଗୁଣ୍ଡ ହେଇଥିଲା ସେଇ ଗୁଣ୍ଡ ପକେଇକି ନାଉ କରିବ ଆଉ ଭଲ ଟେଷ୍ଟଟି ଲାଗେ।
ଖଳଦରି ଯେମିତି କରନ୍ତି ଆଉ
ହଁ। ଆଉ ଆଉ ତମଆଡେ?
ଆମ ଆଡେ ସେମିତି କରନ୍ତି ଆଉ
ଆଁ ଆଁ।
ଆଉ ଆଉ କଣ ହୁଏ ସବୁ? ହାଲୋ।
ରଜଦୋଳି।
ଏ
ହାଲୋ।
ହୁଁ ହୁଁ।
ମାନେ କେମିତି ଆଉ ତମ ଆଡେ କଣ ହୁଏ ସବୁ ବନ୍ଧୁବାନ୍ଧବ ସବୁ ଆସନ୍ତି।
ହଁ ଆମ ଆଡେ ଆସନ୍ତି ବନ୍ଧୁବାନ୍ଧବ ଆଉ ଏତେ ଆସନ୍ତିନି କିନ୍ତୁ
ଓ ହୋ। ହ ନାଇଁ ଆଉ ବାହାରେ କୁଆଡେ ବୁଲାବୁଲି କରିବାର ଅଛି? ହଁ ବା ଆଉ ବାହାରକୁ କୁଆଡେ ଯିବାର ଅଛି କି ରଜ
ନା କୁଆଡେ ଯିବାର ନାହିଁ ତମର ତ ନା ଆଉ କୁଆଡେ ଯିବାର ନାଇଁ ରଜକୁ
ଅ ତମ ଗାଁ ରେ ହୁଏ ଭଳିକି ଆଉ ତମେ ଦୋଳି ଖେଳ ନା ତମେ ଦୋଳି ଖେଳ ନା ଦୋଳି ଖେଳ ନା ତମେ?
ନା ମୁଁ ଦୋଳି ଖେଳେଣିି ମୁୁଣ୍ଡବୁଲାଏ।
ଓହୋ ଦୋଳି ଖେଳ ନା ଆଉ ଭଲ ଭଲ ଦୋଳି ପଡେ ଖେଳିବ ନା। କେବେ ଖେଳିନ ନାଁ?
ନା।
ହୁଁ ହୁଁ
ଲାଇନ ପଳେଇଲା ଜୋର ଗରମ ଲାଗୁଛି।
ଓ ହୋ। ଆଉ ସବୁ ରଜରେ କଣ କଣ କରାଯାଏ?
ରଜ ତ ଏଇନା ଆସିନି ଆଉ ରଜକୁ ଦେଖିବା କଣ କରିବା ଆଉ ତମେ?
ନୂଆ ଡ୍ରେସ ଆଣ ନା କଣ ଆଣିବ ତମେ?
ହଁ ନୂଆ ଡ୍ରେସ ହଣ ଆଣିନି ଆଣିବି ଆଉ
ଅ ହ। ରଜ ତ ଆଜ୍ଞା ଆରମ୍ଭ ହେଲା ନୂଆ ଡ୍ରେସ ଅଣାଯିବ ଆଉ
ହଁ ତମର ଆଣିବ ନା ନୂଆ ଡ୍ରେସ ଆଣିବ ତମ ପୁଅର ଆଉ ତମ ତମର ବି ଆଣିକି ଆସିବ ଆଉ ଆମ ଘର ଆଡେ ବୁଲି ଆସିବ ଟିକେ ଆମ ଗାଁ ଆମ ଘରଟା ରଜକୁ ଆସିବ ଆମର ଭଲ ରଜ ପାଳନ ହଉଛି ହଁ।
ହଁ ଯିବା ଏଥର ଦେଖିବା କେମିତି ରଜ ହୁଏ କେମିତି କଣ ସବୁ କରାଯାଏ? ହଁ
ଆ ହଁ ଆସିବ ବୁଲିକି ଯିବ ଆଉ ଆମର ତ ଭଲ ରଜ ପାଳନ କରାଯାଉଛି ଆଉ ପୁରଟେ ଡିଜେ ଫିଜେ ବାଜିକି ଏତ ବଧୁବାନ୍ଧବ ଆସିଛନ୍ତି ବହୁସାରା ବନ୍ଧୁବାନ୍ଧବ ଆସଛନ୍ତି। ତମେ ଆସିବ ଝିଅ ଝିଅଣିଆ ଆସଛନି ତାଙ୍କ ସହିତ ବସିବ ରହିବ ଆମ ଘ ଚାରି ଦିନ ରହିକି ଯିବ। ଆମ ଗାଁରେ ପାଞ୍ଚ ଦିନ ରଜ ପାଳନ କରାଯାଉଛି ଡିଜେ ଲାଷ୍ଟରେ ରଜ ବାଟିବ ଡିଜେ ଫିଜେ ବଜେଇକି ଆମ ଗାଁ ରେ ଭଲ ଭଲ ଲୋକମାନେ ଅଛନ୍ତି ଏତେ ଯୋଗୋଗ ଲୋକମାନେ ଅଛନ୍ତି। ସେମାନେ ବହୁତ ଭଲ ସେ ରଜ ପାଳନ କରୁଛନ୍ତି। ତମେ ଆସିବ ତମେ ଆସିବ ଆମ ଗାଁକୁ ରଜ ବୁଲିଯିବ। ଏ ଆଉ ତମ ତମର ପିଠା ପିଠା କରନା ଆଉ କରନି।
ହଁ ଧ
ହୁଁ ତ ଗରମ ହଉଚ ରଜ କଣ ହବ ମୁଁ ସେ ଭାବୁଛି ଆଉ।
ହଁ ସେତେବେଳକୁ ଥଣ୍ଡା ପଡୁନି ବର୍ଷା ଠୁ ନଥିବେ କି ରଜକୁ। ଟିକେ ଟିକେ ବର୍ଷା ବି ହୁଏ।
ହୁଁ।
ତମକୁ କୋଉ ମିଠା ଭଲ ଲାଗେ ଖାଇବା ପାଇଁ ରଜ।
ମତେ ଗୋଲାପଜାମୁ ଭଲ ଲାଗେ ଧରିକି ଆସିବା
କଣ କହିଲ?
ମୁଁ କହିଲି ମତେ ଗୋଲାଜାମୁ ଭଲ ଲାଗିବ ମତେ ପଚିଛି ମୁଁମ ଧିକି ଆସିବ
ହଁ ହଁ ନବା।
ଆସିଲବେଳେ ଧାରିକ ଆସିବ ତାହେଲେ।
ହଁ ହଁ। ହଉ ମିଠା ଖାଇବା ଆଉ ନେଇକି ଯିବା।
ହଉ ହଉ ଆଉ କଣ କରୁଛ ତାହେଲେ? ଗରମ ତ ଜୋର ଲାଗୁଛି ଆଉ ଲାଇନ ଫାଇନ୍ ନାହିଁ ଆଜି ହଟି ଯାଗଲାଣି। ହଁ।
ଆସିବ ଆଉ ବୁଲି ବୁଲକି ଯିବ ଦେଖିବ ଆମର ତ ଭଲ ଭଲ ଦୋଳି ପଡିଛି। ମୋ ସହ ପରରିବାର ସହିତ ଆସିବ ଗୋଟେ କାରରେ। ଦି ପାହୁଣ୍ଡ ବାଟ ଆଉ। ଆପ ହଉ ତାହେଲେ ମୁଁ ରଖୁଛି ଦେ ମତେ
ହଉ ହଉ।
ତାକ ସେ